ଭାଇନା କଣ କରୁଛ ନା ଭାଇ କଣ କରୁଛ।
ମୁଁ ଏବେ ତ ଘ ଘରେ ବସିଥିଲି। ଏବେ ଖ ଖ ଭାତ ଖାଉଥିଲି ଖାଇକି ଏବେ ସାଙ୍ଗେ ସାଙ୍ଗେ ଉଠିକି ଆସିଲି ଆଉ। ଦେଖିଲି ଆଉ ତମେ। ଏଇଲଗେ ଘରେ ଅଛି ହଁ ହଁ। ହଉ ତାହେଲେ ତମେ ଏବେ ଏଇନା କଣ କରୁଛ ଭାଇ।
ଏବେ ଆଉ ଯାଇନି କୁଆଡେ ଏବେ ଘରେ ଅଛି।
ଓ ହୋ। ମୁଁ ତ ଏବେ ଆମର ପଢାପଢି କରୁଛି। ଆଜି ମୁଁ ଏବେ ଘରେ ଥିଲି ଆଜି କ ନା ଆମ ତ ଏବେ ହେଇନି। ଆମ ଉପରେ ଆସିଛି ତାଙ୍କର ହଉଛି! ମୁଁ ତ ଏବେ ଯାଇନି ଆଜି କଲେଜ ଯାଇନଥିଲି ସେଥିପାଇଁ- ଏବେ ଆମେ କ୍ରିକେଟ ମ୍ୟାଚ ଖେଳୁଥିଲୁ। ଖେଳିକି ଆସିକି ଏଇନା ଘରେ ଗାଧେଇ ଖାଇକି ଟିକେ ଶୋଇଥିଲି।
ହ
ଗା ଖାଇକି ଜଷ୍ଟ ଉଠୁଛି ତ ଆପଣ କଣ କଲା ଉଠେଇଲି ଆଉ। ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି।
ଓ ହୋ। ହଁ ରଜରେ ଭାଇ ବହୁତ ଜାଗା ବୁଲୁ ଚୁ ଏଥର ଆମର ଏ ଆଖପାଖରେ ଉଁ ଦିଟା ଭଲ ଜାଗାରେ ହଉଥିଲା ସେଠିକି ଯାଇଥିଲୁ। ଆଉ ଆମର ସେଠିକି ବି ବୁଲୁଛୁ। ଫାଷ୍ଟ ରଜ ଦିନ ତ ଆମେ ଭାଇ ଖାଲି କ୍ରିକେଟ ଖେଳୁ ଖେଳି ଆମ ପଡଲା। ଆଉ ସେକେଣ୍ଡ ରଜ ଦିନ ଟିକେ ବୁଲିଚୁ। ଥାର୍ଡ ରଜ ଦିନ ବି ବୁଲିଲୁ। ଟିକେ ଖରା ଏ ବର୍ଷ ହେଲା ଲା ବହୁତ୍ ଜୋରେ।
ମାନେ ଖରା ପ୍ରବଳ ଏବେ ହେଇଚି ବା ରଜଟା ଠିକ ବାରରେ ବି
ହୁଁ ଖାଲି ଫାଷ୍ଟ ରଜ ଦିନ ଯାହା ଟିକେ ଭଲ ପଇଲା। ସେଦିନ ମଟନ କରିଥିଲେ। ଆଉ ତ ଦିଟା ରଜ ଭଲସେ ପଡନି ଆଉ। ଆଉ ଭାଇ ତମ ଘରେ କିଏ କିଏ ଅଛନ୍ତି?
ଛନ୍ତି ବାପା। ଦାଦା ବୋଉ ସାନମା ଦେଇ ପୁଅ ବା ଜେଜେ।
ହାଁ ହାଁ। ଆଉ ତାହେଲେ ଘରେ ସମସ୍ତଙ୍କ ଦେହ ଭଲ ଅଛି ନା। ହଁ ହଁ। ଆଉ ଭାଇ ଏଇନା ତମ ଗାଁ ରେ ପନିପରିବା କଣ ଲଗା ହେଇଛି।
ପନିପରିବା ଏଟି ଲଗାହେଇଛି ଖାଲି। କାକୁଡ଼ି ଜହ୍ନି ଆ ବାଇଗଣ ଭେଣ୍ଡି।
ଅ ହୋ ତମର ଲଗଉଛ ନା? ତମର ଲଗଉଛ ନା?
ହଁ ଆମର ଲଗାହେଇଛି କାକୁଡି, ଜହ୍ନି, ଭେଣ୍ଡି ଲଗେଇଛନ୍ତି ଯେ ବାପା ଆଉ।
ଅ ହଁ, ଆଉ ଗଛ ଏବେ କେଡେ କେଡେ ହେଲାଣି?
ଗଛ ହେଲାଣି ଓଳା ଦଉଥିଲେ ଆଉ।
ଅ ହ।
ଆଉ ତମ ସେପଟେ କଣ ଲଗେଇଛନ୍ତି?
ଆମର ଭାଇ ଏପଟେ ଟିକେ, ଜାଣିଛ ତ ଆମର ଇଏ ଏରିଆ ଟିକେ ଟାଙ୍ଗଲ ଏରିଆ ପାଣି ଟିକେ ଅସୁବିଧା। ଅସୁବିଧା ହଉଛି ଆମର ସେଥିପାଇଁ ଏଇନା ବିଲରେ ପାଣି ନାହିଁ। ସେଥିପାଇଁ କିଛି ପନିପରିବା ଲଗାହଉନି ଏଇଆ। ଚି ଅଳ୍ପ ଅଳ୍ପ ଲଗାହଉଛି ଯାହା ବାଡି ରେ। ଯାହାର ପାଣି ଟିକେ ସୁବିଧା ହଉଛି ସିଏ ଲଗଉଛନ୍ତି। ନହଲେ ଆମର ତ ବିଲରେ ଏଠି ପାଣି ବି ମିଳୁନି। ସେଥିପାଇଁ ଟିକେ ପରିବା କମ ଲଗା ହଉଛି ଆଉ।
ଆଉ ଧାନ?
ଧାନ ଭାଇ ସେ କଥା କଣ କହିବି। ବୁଣା ହେଇଛି ବିଲରେ କିନ୍ତୁ ବର୍ଷା ନାହିଁ, ଆମ ଏପଟେ ଟୋଟାଲି ତମ ସେପଟେ? ସେପଟେ ବର୍ଷା ଏଇନା ହେଇଛି ନା?
ହଁ ଆମ ଏପଟେ ତ ବର୍ଷା ହେଇନା ଦି ଦିନ ହଉଛି ଲଗାତାର।
ପ୍ରାୟ ଆଠ ଦଶ ଦିନ ହେଲା ଟୋଟାଲିନ କଣ୍ଟିନ୍ୟୁ ଦଶ ଦିନ ହେଲା ହେଇନି? ସେଥିପାଇଁ ଧାନ ବିଲରେ ବି ଟୋଟାଲି ପାଣି ନାହିଁ ଧାନ ବିଲରେ ଫାଟ କାଟିକି ଆ ପାଣି ବିଲରେ ପାଣି ଫାଣି ଦିଆହଉଛି ଧାନ ଏବେ ତଳି ପଡିଛି? ଗୋଟେ ନା ଦେଖିବା ଆଉ ଏ ବର୍ଷ ତ ବି ମରୁଡି ଅଛି? ଏଇୟା ଆଉ ନା ଏଇନା କଣ୍ଟିନ୍ୟୁ ଦଶ ଦିନ ବାଲା ବିଶ୍ଵାସ କରିବନି ଟୋଟାଲି ମେଘ ଟିକିଏ ନହିନି।
ସେପଟେ ପ୍ରବଳ ତ ଗରମ ହଉଥିବ?
ହଁ ପ୍ରବଳ ଗରମ ଆମ ଏପଟେ ବା କାଲି ଟିକେ ଟିକେ ବର୍ଷା ବର୍ଷା ଉଠି ଥିଲା ସବୁ ଭାବିଲୁ ହବ ବୋଲି ଆଉ କାଲି ବି ବର୍ଷା ବି ଟୋପ ହେଲେ ପକେଇଲାନି।
ଆମ କାଲି ଏପଟେ ମେଘ ପକେଇଲା ଝିପିଝିପି ହେଇକି।
ତମ ଆଡ଼େ ଓ ହଁ? ଆମ ଆଡେ ବି ସେ ଉଠେଇଥିଲା କିନ୍ତୁ ବର୍ଷା ହେଲାଣି। ହଁ? ଆଉ ଭାଇ ତମ ଆଡରେ କିଏ ଏବେ ପୁରୀ ଫୁରୀ ବୁଲି ଯାଇଚ?
କଣ ଭାଇ କଇଲ?
କେବେ ପୁରୀ ଫୁରି ଆଡେ ବୁଲି ଯାଇଚ ନା?
ନାଁ ଯାଇନୁ।
ଅ ହଁ। ଭାଇ ତମ ଘରର ଯୋଉ ଡିଷ୍ଟ୍ରିକ୍ଟା କୋଉଠି କହିଲ? ଆା
ଡିଷ୍ଟ୍ରିକ୍ଟ ଆମର କେଉଁଝର୍।
କେଉଁଝର? ତମ କେଉଁଝରରେ ଭାଇ ମୁଁ ଭାବୁଛି ଦିନେ ଯିବି ବୁଲିବା ପାଇଁ। ମାନେ ଗୋଟେ ଗୋଟେ ଫେମସ ଜେଗା ତମ ଗାଁରେ କଣ କଣ ଅଛି କହିଲ? ସେଠିକି ଆମେ ଯିବୁ।
ସିଟି ଅଛି ରେମାହାଲି ଡ୍ୟାମ। ଗୁଣ୍ଡିଚା ଘାଗି।
ହୁଁ ସେଟା ତ ମୁଁ ଶୁଣିଚି। ଆଉ କଣ ଅଛି ଭାଇ?
ସାନ ଘାଗରା, ବଡ ଘାଗରା।
ଓହୋ।
ଆଉ ଘଟଗାଁ
ଆଜ୍ଞା। ହଁ ଘଟଗାଁ ତ ଆଜ୍ଞା ବହୁତ ପ୍ରସିଦ୍ଧ ତମ କେଉଁଝରରେ? ସେଠିକି ବି ଗଲେ ହୁଅନ୍ତା? ଆଜ୍ଞା। ଭୀମକୁଣ୍ଡୁ ଶୁଣିଛି?
ଆଖ ପାଖ ବହୁତ ଜେଗା ଅଛି ଜଙ୍ଗଲ ଏରିଆ ବହୁତ ଜେଗା
ଆଜ୍ଞା ତମ କେଉଁଝରରେ ତ ବହୁତ ପିକ୍ନିକ ସ୍ପଟ୍ ଅଛି। ହୁଁ ହଦଗଳ ଡ୍ୟାମ୍ ଭାଇ ସେଟା ବି ମୁଁ ଶୁଣିଛି?
ନାଇଁ ଆଜ୍ଞା ଭଦ୍ରକ ଲାଇନ ଏଇଠି।
ଆଜ୍ଞା। ଆଉ ଭାଇ ତମେ କୁଆଡେ କୁଆଡେ ଯାଇଚ ଭାଇ ଜେଗା ଭିତରୁ?
ମୁଁ ଏଇଟି ଗୁଣ୍ଡିଚା ଘାଇ କିି ରେମାଳି ଡ୍ୟାମ୍ ବଡ଼ ଘାଗରା, ସାନ ଘାଗରା
ତମେ ତ ଏ ଭିତରୁ ବହେ ଜାଗା ବୁଲିଲନି? ହ
ଏପଟେ ବହୁତ ଜେ ଭଲ ଭଲ ଜେଗା ଅଛି ନା? ଆଉ ଭାଇ ତମ ସେପଟେ ଭଗବାନ ଜାଗା ଅଛି?
ଆମ ଏପଟେ ଏ ଏଇ ବିରଜା ମନ୍ଦିର ଜାଣିଥିବ
ହଁ ଯାଇ ଯାଇଛି?
ଏଇଟା ଟିକେ ଆମର ଏକରେ ପ୍ରସିଦ୍ଧ। ଆଉ କୁସୁମା ପାର୍କ ଜାଣିଥିବ
ସେଇ ବିରଜାଙ୍କ ପାଖରେ ବା।
ହଁ କୁସୁମା ପାର୍କ ସେଇଟି ଲାଗିଛି। ସେୟା ଆଉ।
ଆଉ ଭାଇ ତମ ଡୁବୁରୀ ଲାଇନ ପଟେ ଗୋଟେ କଣ ଅଛି ବା?
ଡୁବୁରୀ ଲାଇନ ଭାଇ କଣ କହିଲ? ହଁ ଝରଣା ଗୋଟେ ଏଟା ଅଛି ବା ଭାଇ। ଆମର ସେଠି ଝରଣା ଟା ଗୋଟେ ବଡ ପାହାଡରୁୁ ଭାଇ ଆସୁଛି ସେଇ ଯୋଉ ଝରଣା ଟା।
ଓହୋ।
ଆଉ ଭାଇ ତମ ଗାଁରେ ଏଇ ନା କଣ ଫଳ ଫଳ ଅଛି? ଖରାଦିନ ତ ଗ୍ରୀଷ୍ମଋତୁ, ହଁ। ପିଜୁଳି ତ ଭାଇ ହଁ।
ଏଇଭଳିଆ ଫଳ ଅଛି ଆଉ।
ଆଉ ଖଜିର କୋଳି ତମ ଗାଁ ରେ ହେଇଥିବ ତ?
ଏପଟେ ନାହିଁ।
ହଁ ହଁ।
ଏପଟ ଜଙ୍ଗଲରେ ହାତୀ, ବାଘ ସବୁ ଭାଆରିଚନ୍ତି।
ଓହୋ ଆଉ ଭାଇ ପାହାଡ ଏରିଆଟା ତାହେଲେ?
ହଁ କେଉଝର ରେ ସବୁ ପାହାଡ଼ ଦେଖିବ ଆଉ
ହଁ ତମ କେଉଁଝର ଡିଷ୍ଟିକ ଟା ତ ବୋହୁତ ହ ଗୁଗଲ ରେ ଭାଇ ଦେଖୁଥିଲ ଥରେ ବହୁତ ମାପରେ ବହୁତ ଇଏ ଏରିଆ ଟା ଦେଖଉଥିଲା।
ହୁଁ।
ତ ଭାଇ ତାହାହେଲେ ଆଜି କଣ ଖାଇଚ?
ତମର ସେପଟେ ଭଲ ଭଲ ଜ ଜାଗା ଅଛି?
ହଁ ଆମ ସେପଟେ ଏରିଆ ତ ଆଉ ଆଉ ଭାଇ ତମେ କୁହ ଆଜି କଣ ଖାଇଚ?
ଆଜି ସାଧା।
ହଁ ଆଜ ହଁ ଆ ଶନିବାରଟା ତ ମୁଁ ବି ସେଇ ଆମର ତ ଭଜା ପଖାଳଭାତ ଆଉ ଆଚାରଟା ଲଗେଇବି ମୁଁ ଖାଇଚି। ହଁ ହଁ।
ଆ ଭାଇ ତାହାଲେ ତମେ ପଢା ପଢି ଆଉ କରୁନ?
ନା ନା।
ହଁ ଭଲ। ହଁ ହଁ ସେଆ ସବୁ କଣ ପଢ଼ିବେ କି ଆଉ। ଘର ଅସୁବିଧା ହଁ ହଁ। ତମ ଦାଦା ଙ୍କ ପୁଅ ତାହେଲେ ସିଏ? ଓହୋ।
ଆମ ଦାଦାଙ୍କ ଝିଅ ବି ପଢୁଚି।
ଓହୋ। ଏବେ ତ ଭାଇ ଖରା ଦିନେ କୁଆଡେ ବୁଲିହଉନି ଯାହା ଚାରିଟା ବେଳେ ଯିବି। ଆଉ ଭାଇ କଣ ଖେ ତମ ଖେଳ କଣ ଖେଳୁଚ? ପସନ୍ଦ କଣ? ମୋର କ୍ରିକେଟରେ। ଓ ହଁ। ତମ ଭାଇ କଉଁ ଖେଳଟା ଖେଳିବା ପାଇଁ ଅଧିକ ଭଲ ଲାଗେ? କ୍ରିକେଟ୍ ଖେଳିବା ପାଇଁ। ଅ ହ କ୍ରିକେଟ ପରେ ଆଉ କି ଖେଳ? ହୁ ହୁଁ। ହଁ। ହୁଁ ଆଉ ତ ଗାଁ ରେ ଯୋଉ ଛୋଟ ଛୁଆ ମାନେ ମୋବାଇଲ ଧରିକି ସବୁ ମୋବାଇଲରେ ଭାଇ ଗେମ୍ ଖେଳିଲେ ଆଉ କି ଆମ ପ୍ରାକୃତିକ ଖେଳକୁ ସବୁ ଭୁଲି ଯାଉଛନ୍ତି ଆମର ଯେମିତି ଆଗରୁ ଯୋଉ କ୍ରିକେଟ ଗାଁ ରେ ଖେଳନ୍ତି ଆଉ କାହିଁ ସେ ଖେଳ ଦେଖିବା ପାଇଁ ପାଉନି। ଆମ ଗାଁ ରେ ଭାଇ ଆଗରୁ ଆମେ ଚାରିଟା ହବ ତ ଚାରିଟା ବେଳେ ବଡ ପିଲା ଆସିକି ଆମେ କହିିଥିବେ ଆମେ ଆସିକି ପାହଞ୍ଚିବୁ ଏବେ କିନ୍ତୁ ଆସିକି ସାଢେ ଚାରିଟା ଚା ତାହେଲେ ଆଣି କାହାକୁ ଗୋଟେ ଛୁଆଙ୍କୁ ଦେଖାହଉନି ତାଙ୍କୁ ଫୋନ କରିବୁ ଭାଇ ସେ ଇବେ ନା ଆମେ ଟିକେ ଗେମ୍ ଖେଳୁଚୁ ମୋବାଇଲରେ ଖେଳି ସାରିଲେ ଯିବୁ। ଆଉ କଣ କହିବୁ ତାକୁ ତାଙ୍କୁ ଆମେ?
ନା ମ ଏପଟେ ପିଲା ଆସୁଚନ୍ତି ଖେଳିବା ପାଇଁ।
ହଁ ଭାଇ ସବୁଆଡେ ଠିକ ନାହିଁ। ନା ମୁଁ ଡାକିଲେ ବି ସେ ଆସୁନାହାନ୍ତି। କ ଖରା ହଉଚି ଭାଇ ଆମେ କିନ୍ତୁ ଆସି ଆମ ଟାଇମ୍ ଚାରିଟା ଆମେ ଆସିକି ପହଞ୍ଚ ଯାହେଲେ ଚାରିଟା ପାଞ୍ଚରେ।
ଆମର ପଡେ କିନ୍ତୁ ସବୁଦିନ କ୍ରିକେଟ ଖେଳଟା ହବ କମ୍ପଲସରି।
ଆଗରୁ ଆମ ଯେୋବେଳେ ବଡ ପିଲା ଶୋଧୁଥିଲେ ଆଙ୍କୁ ଶୋଧିଲେ ଶୁଣୁନାହାନ୍ତି କେହି।
ହଁ ସେଟା ଠିକ କଥା ହେଇଗଲା।
ସେ ଠିକ କହିବ ତ ଚାରିଟା ଆମେ ଚାରଟା ଯାଇ ପହଞ୍ଚିବୁ।
ହଁ ଆମ ବଳୁ ବି ସେଇୟଆ ଥିଲା ଭାଇ କଣ କହିବି ଆଉ?
ହ
ଏବେକାର ତ ଯୋଉ ନୂଆ ଜିନିଷର ସବୁ ତ ମୋବାଇଲ ପିଚେ ରେ ପାଗଳ ହେଲେ କିଏ ଆସିବ।
ଏବେ ଆଉ କଣ କରିବୁ?
ହଁ ଭାଇ ସେଆ।
ଏଇ ଯଉ ଭେଲିଆ ଛୁଆ
ହଁ ବା। ହୁଁ ସେଟା ଭାଇା ସବୁଆଡେ ମ ହଉ ଭାଇ ରଖୁଛି ଆଁ। ହଉ ଭାଇ ରୁହ।